ହ୍ୟାଲୋ।
କଣ କରୁଚନ୍ତି?
ଏହେ ଆସିଲା ପୁଅ ତ, ଏବେ ତାକୁ ଖାଇବାକୁ ଦଉଛି। ରୋଷ ରୋଷେଇ ବାସ ସାରି ସାରିଛି। ବର୍ଷା ତମ ଆଡେ ହଉଛି ନା, ହଉନି?
ହଁ, ବର୍ଷା ହଉଛି।
ବର୍ଷା ତ, ରେନି ସିଜିନ ଚାଲିଛି। ଏବେ ଲଘୁଚାପ ଅଛି, ହବ ଆଉ। ହଁ।
ଯା
ହଁ।
ଏଇ ଇଲାଗୁନି, ଗୋଟେ ଦିି ମିନଟି ପରେ କରୁଛି ଆଉ।
ହ୍ୟାଲୋ ଓହୋ, ହଁ।
ଏପଟରେ
ଓହୋ, ରୋଷେଇ ସାରିଚ ନା, ସାରିନ?
ହଁ, ରୋଷେଇ ସଇଲାଣି।
ରୋଷେଇ ସରିଲାଣି? କଣ ସବୁ ଆଇଟମ ଆଜି ହେଇଛି ତମର?
ଆଜି ଆମର ଡାଲି କରିଥିଲି, ସିଝାପଘରା। ଆଉ ଉ ଭଜା ହେଇଥିଲା, କଲରା ଆଳୁ ଭଜା।
ମୁଁ ସେମତି କରିଚି, ଭାଜିଛି ସୁଜୁନା ଶାଗ, ଭାଜିଛି। ମଣିଷ ଅ ଅ, ସବୁ ପରିବା ପକେଇ ତର କରି ଛୁଆଙ୍କର ପସନ୍ଦ ନୁହଁ ସେ ଖାଇବେନି ସେ ତରକାରୀ। ମୁଁ ପୁଅ ତାର ଯାଇକି ଅଣ୍ଡାଚବ, ବରା ସବୁ ଆଣିଛୁ। ତାର ଭାତ ଖାଇବ।
ହୁଁ।
ହଁ, ମାଛ ଆଜିକାଲି ଛୁଆ ତାଙ୍କର ମାଛ ଚିକେନ ହେଲେ, ତାଙ୍କର ପସନ୍ଦ। କଣ? କଉ ଭଳିଆ ତୁମର ଗଲା ରଜ?
ରଜ ସେମିତି, ଭଲ ମଳେ ମଳେ ଯାଇଛି ଆଉ।
ହୁଁ। ଆମର ସେମିତି ଯାଇଛି ଭଲରେ ଛୁଆ ସବୁ କରିଥିଲେ, ଦୋଳି ଫୋଳି ଲାଗିଥିଲେ ଝରି ଫରି ଭଲ, ଆଉ ପିଠାପଣା ଟିକେ ହେଲାନି, ପିଠାପଣା ହୁଏ।
ହୁଁ। ଚାଲୁନ, ଖୁଡି ସି ଖାଇବା। କଣ କହିଲ? ଖିଆପିଆ ସାରଚି ନା, ସରିନି?
ହଁ, ସରିଯାଇଛି।
ଆ
ଖିଆ ପିଆ ସରିନି।
ଭାଇର ଓ ହୋ। ଆମର ଖାଇଦେଇଥିଲୁ ନାଁ ଆଗେ ସେ ଛୁଆ ତାଙ୍କର ଏବେ ସବୁ ଆସିଲେ ହାଟରେ ବୁଲି ବୁଲାକି ଆସିଲେ ଖାଇ ଖୁଆଇକି ଏବେ ତାଙ୍କର ଖାଇବେ ହଁ ଏବେ ତାଙ୍କ ଖାଇବା ପିଇବା ଦିଆ ହବ ସେ ଛୁଆ ଆଉ ଛୁଆ ତ ଭାତ ଖାଇବାକୁ ଜମା ମଙ୍ଗୁ ନାହାନ୍ତି କଣ କହିବ। ତାଙ୍କୁ କେତେ ବାଧ୍ୟରେ ଖୋଇବାକୁ ପଡୁଛି କଷ୍ଟରେ।
ହୁଁ
ହ ଆ ଯାଇଥିଲେ ଦି ଏଇ କିଛି ଦିନ ପୂର୍ବରୁ ଯାଇଥିଲୁ ବିରଜା
ହଁ ଭିଡ଼ ନା ଫାଙ୍କା
ନା ଭାରି ଭିଡ ଥିଲା ବହୁତ ଭିଡ ଥିଲା ଲାଇନ ରେ ଲାଇନ ଛିଡା ହବାକୁ ପଡିଲା ସାତଶହ ଆଠଶହ ଲୋକ ତା ଭିତରେ ଜଣାଶୁଣା ଲୋକ ଥିଲେ ବୋଲି ଟିକେ ଶହେ ଦୁଇଶହ ପରେ ଆମକୁ ନେଇଗଲେ ଭିତରେ ଟିକେ ଭୋଗ କଲୁ ମାନେ ବାବା କି ଭିଡ ଅଏଁ ମ୍ୟାଡମ୍ ଆସିଲା ବେଳକୁ ଏକା ଥରେ ଧ ହେଲା। ଆସିଲା ବେଳକୁ ଏକାଥରେ ଉଁ କୁସୁମ ପୋଖରୀ କହିଲେ ଛୁଆ ଦେଖିବେ ଏକାଥରେ କୁସୁମା ପୋଖରୀ ବୁଲିଲୁ। ବହେ ଫଟୋ ଫଟ ଉଠେଇକି ବୁଲି ବୁଲାକି ଆସିଲୁ ଆଉ।
ଖାଇବ?
ୟାଁ। ଆଉରି ଛୁଆ କହୁଥିଲେ ବୋଟିଂ କରିମୁ ବୋଲି ତା ବାପା କହିଲେ ନା ନା ନା ବୋଟିଂ ଫୋଟିଂ କିଛି ନାହିଁ ଡର ଭିତରେ ଏବେ ଛୋଟ ଛୁଆ ତମେ ବୋଟିଂ ଫୋଟିଂ ଦରକାର ନାହିଁ ବଡ଼ ହୁଅ ଆସିବ। ହଁ।
ଆ
ହଁ।
ହ
କଁ ବୁଲାବୁଲି କୁଆଡେ କିଛି ହେଇଚି ନା ହେଇନି?
ନାଁ ମୁଁ କୁଆଡେ ଏତେ ଯାଇନି ବୁଲା ବୁଲି କୁଆଡେ କରିବା ପାଇଁ।
ହୁଁ। ହଁ ମତେ ଛୁଆ ପର୍ବପର୍ବାଣୀ ହେଲା ମାନେ ହେଲେ କାଳି ପୂଜା ହେଲେ କାଳୀପୂଜା ଦୁର୍ଗା ପୂଜା ହେଲେ ଦୁର୍ଗାପୂଜା। ସେ ଯୋଡେ ମାନେ ସରବର ଟିକେ ବାହାରିଥିଲେ। ତା ବାପା ମନା କଲେ କେତେ ବୁଲିବ ଟିକେ ରୁହ ଅପେକ୍ଷା କର ଆଉ। ଟିକେ ଆଉ ଏ ବର୍ଷ ଯାଉ ନା ଆର ବର୍ଷ ଯାଇଁକି କହିଲେ କେତେ ଆଉ ବୁଲିବ ହୁଁ ହୁଁ ହଁ ଛୁଆ। ଏ ଛୁଆ କେତେ ଆଉ ବୁଲିବେ। ବାହାରିଚୁ ବି ସୁଦ୍ଧା ଟିକେ ଯିବୁ। ପଞ୍ଚଲିଙ୍ଗେଶ୍ଵର ଦେଖିଚ?
ମୁଁ ଦେଖିନି।
ନା। ଆଉ ସେ ପଞ୍ଚଲିଙ୍ଗେଶ୍ଵର ଭାଆରିଚନ୍ତି ଟିକେ ଦି ଦିନ ଭିତରେ ଯିବାର ଅଛି। ଯିମି ଚତୁର୍ମାସ୍ୟାରେ ସେଠିକି ଯିବା କଥା ନୁହଁ କିନ୍ତୁ ହଁ ମିଳୁଚି ଯେତେବେଳେ ସୁଯୋଗ କାହିଁକି ହାତଛଡା କରିବୁ ପଲେଇବୁ। ଠାକୁରଙ୍କ ଡୋରି ଲାଗିବା କଥା ମେନ୍।
ହଁ ହଁ ଲାଗିଚି ଯେତେବେଳେ ଡୋରି ଟିକେ ପଳେଇବା କଥା ଆଉ। ହଁ ବା।
ହୁଁ ବର୍ଷା ଦ୍ୱାରା ସେପଟେ ଏରିଆ ଠିକି ନୁହଁ।
ନା ବା ଠିକ୍ ନୁହଁ ତଥାବି ବାହାରିଚନ୍ତି ଦେଖିବା କଣ ହଉଚି।
ହୁଁ ଉ।
ବ ହୁଁ ରଥ୍ ରଥଯାତ୍ରା। ରଥଯାତ୍ରା।
ହୁଁ। ହୁଁ ହୁଁ ହୁଁ। ଶଇଲା ତ ରଥଯାତ୍ରା ଶଇଲାଣି ଆଉ କଣ ରଥଯାତ୍ରା କଣ ଅଛି?
ରଥଯାତ୍ରା ଆରମ୍ଭ ହେଇନି ଏଇଖା?
ହଁ ହଁ।
ଠାକୁର ବା ଅଣ୍ ଠାକୁର ଅଣସରରେ ଅଛନ୍ତି। ଅଣସରରେ ବାହାରିଲେ ଆଁ ରଥ ହବ।
ହଁ ହଁ ମୋର ମନେ ନାହିଁ ବୋଧେ ସେତେ ମାନେ ହୁଁ କହିବା ଲୋକ ମୁଁ ହିଁ ଭୁଲି ଯାଇଛି।
ହଁ ହଁ ହ୍ନ ଆନ୍। ଆମର ବା ଏ ଏପା ପାଖରେ ହୁଏ ବଡ଼ ରଥଯାତ୍ରା। ସବୁ ଯିବେ ଛୁଆ ତାଙ୍କର ଆଁ ବାହାରେଯେ ତାର। ପୁରୀ ଯିମୁ ରଥଯାତ୍ରା ହେଲେ ଥରେ ପୁରୀ ଯିମୁ, ଦେଖିଆ କଣ ହଉଚି? ଯଦି ହେଲା ଟିକେ ବୁଲିବା ରଥ ସେଠି ତ ସମୁଦ୍ର ଫମୁଦ୍ର ଭଲ। ଏକାଥରେ
ହୁଁ ନଧା ପଧା ଆସ । ଯିବା ଆର ବର୍ଷ ବର୍ଷା, ପ୍ରିୟାର ଆଉ ଟିକେ ମନେ ହଉଛି ଯିବା ପାଇଁ ଯାହା ହଉ ଜଗନ୍ନାଥଙ୍କର ଡୋରି ଲାଗିଆ ନିହାତି ଦରକାର। ଗଲା।
ହୁଁ ପୁୁରିଯିବାରେ କିଛିି ନାହିଁ, ମେନ୍ କଥା ହେଲା ଉଁ ହୁଁ। ତାନେ ଠାକୁର ଦର୍ଶନ କରିପାଇଲେ ହେଲା।